ବାସନ ମଜା ଆଉ ଆଜି ଆମେ ଯେମିତି ଆଲୋଚନା କରିବା କିଛି ପର୍ବପର୍ବାଣୀ ଉପରେ ନୁହେଁ କି? ଶୁବୁଚି?
ଆଜ୍ଞାା।
ହାଲୋ। ତ କୋଉ ପର୍ବ ବିଷୟରେ ଆଜି କଥା ହବା?
ତ ମୁ ଭାବୁଛି ଆଁ କ୍ରୀଷ୍ଟମାସ୍ ଉପରେ ଯଦି ଆମେ କିଛିଟା ବିସ୍ତାର ଭାବେ ଯଦି କଥାବାର୍ତ୍ତା ହେଇପାରିବା। କଣ ଆର ପରମ୍ପରା ରହିଛି କିଭଳିଆର ଇତିହାସ ରହିଛି ଆଉ ସେଇ ପୁରାତନ ଇତିହାସକୁ ଆଉ କୁ ବେଶ କରିକି ଆମେ କଉଭଳିଆ ଭାବେ ଆଗକୁ ବଢ଼ିଛେ ଏବଂ ପୁରାତନ ଯୁଗରେ କଣ ହଉଥିଲା କିଭଳି ଭାବେ ଆମେ ଆଉ ତାକୁ ପାଳନ କରୁଥିଲେ ଆଉ ଏବେ କଣ ପାଳନ କରୁଛେ। ସେ ଉପରେ ଟିକେ କଥା ହେବା, ଆଉ କଣ ମାନେ ପାର୍କ ପାର୍ଥକ୍ୟ କଣ ଆସିଛି, ପୁରାତନ ଯୁଗରେ ଯାହା ପାଳନ କରୁଥିଲେ ଏବେର ଭିତରେ? ଆର ମାହାତ୍ମ୍ୟ ବିଷୟରେ ଟିକେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରିବା।
ଠିକ୍ ଅଛି। ହଁଅ ଯେମିତି ବଡ ଦିନ ଖ୍ରୀଷ୍ଟମସ୍ ଉପରେ ଆପଣ ଯେମିତି କହିଲେ ତ ସେ ଗୋଟେ ଅଁ-ଅଁ-ଅଁ ଚିହୁଦୀ ମାନଙ୍କର ଉଁ-ଉଁ-ଉଁ ଗୋଟେ ରୀତିନୀତି ଅନୁସାରେ ତାଙ୍କର ଇତିହାସର ଗୋଟେ ରହି ଆସିଛି ଯୋଉଟା କି ପରେ ଖ୍ରୀଷ୍ଟ ଧର୍ମ ଉଁ-ଉଁ-ଉଁ ଖ୍ରୀଷ୍ଟ ଧର୍ମ ଅବଲମ୍ବୀମାନେ ମଧ୍ୟ ଏହା ପାଳନ ବଡଦିନ ରୂପେ ପାଳନ କରୁଛନ୍ତି, ଯେହେତୁ ଏଇଟା ଅତି ପୁରାତନ ଗୋଟେ ଉଁ ଉତ୍ସବ ଗୋଟେ ଇତିହାସ ପ୍ରାୟ ଉଁ ଦି ହଜାର ଛବିଶ ଉଁ-ଉଁ ବର୍ଷ ପୁରୁଣା ଇତିହାସ ଏଇଟା। ହୁଁ ଯେତେବେଳେ ହୁଁ। ଯୋଉ ଖ୍ରୀଷ୍ଟ ଧର୍ମ ଅବଲମ୍ବୀମାନେ ଉଁ ବିଶ୍ଵାସ କରନ୍ତି ତାଙ୍କର ଯାହା ବିଶ୍ଵାସ ତାଙ୍କ ଇତିହାସରେ ଯାହା ଅଛି। କି ଯେତେବେଳେ ଯୀଶୁ ଯେତେବେଳେ ଜନ୍ମ ହେଲେ ଉଁ ବେଥଲିମ୍ ବୋଲି ଗୋଟେ ଜାଗାରେ ଉଁ ଗୋଟେ ଗରିବ ଗୁହାଳ ଯୀଶୁ ଜନ୍ମହେଲେ। ସେଇ ଜନ୍ମଦିନଟାକୁ ସେମାନେ ଆଜି ପର୍ଯ୍ୟନ୍ତ ପାଳନ କରନ୍ତି ଆଉ ଉଁ ଯେହେତୁ ସେଣ୍ଟ୍ ଯୀଶୁ ତାଙ୍କର ଅ ପ୍ରଭୁ ବୋଲି ମାନନ୍ତି ତେଣୁ ସେମାନେ ପ୍ରାୟ ଦି ହଜାର ଛବିଶ ବର୍ଷ ପୂର୍ବର ଇତିହାସ ବି ସେମାନେ ଆଜି ପର୍ଯ୍ୟନ୍ତ ଏଇ ରୂପେ ପାଳନ କରିଥାନ୍ତି। ଆଉ ସାରା ବିଶ୍ୱରେ ଉଁ ଖାଲି ଭାରତ୍ ବର୍ଷରେ ହୁଏ ବା ପୃଥିବୀରେ ଯେତେ ବିଶାସୀ ମାନେ ଅଛନ୍ତି ସମସ୍ତେ ପାଳନକର୍ତ୍ତା ଯେ ବଡ ଆଡ଼ମ୍ବର ସହକାରେ ବଡ଼ଦିନଟା‌ ବିଶ୍ବ ସାରା‌ ବିଶ୍ବରେ ପାଳିତ‌ ହୋଇଅଛି। ହୁଁ। ତେଣୁ ପୁରା ସେ ଉଁ-ଉଁ-ଉଁ ଜନ୍ମ ହୋଇଥିଲେ ଯେ ଯୀଶୁଜୀ ତାଙ୍କର ପ୍ରଭୁ। ଏ ଆମର ଇତିହାସରେ ରହିଛି ଯୋ ସେତେବେଳେ ବଡ ତାରା ଗୋଟେ ଯାଇକିରି ସେଇ ତାଙ୍କର ଗୁହାଳ ଘର ଉପରେ ରହିଲା ଯୋଉଟା କି ଉଁ-ଉଁ ସେଇ ପଟେ ଯାଉଥିବା କେତେ ପଣ୍ଡିତମାନେ ସେ ତାରା ଦେଖିକି ତାଙ୍କ ପାଖକୁ ଯାଇକି ପହଞ୍ଚିଥିଲେ। ହୁଏତ ସାଇଣ୍ଟିଫିକ ବି ହେଇ ଥାଇପାରେ କିଛି ବୈଜ୍ଞାନିକ। ଉଁ କିନ୍ତୁ ଏମିତି ଘଟିଥିଲା ବୋଲି ତାଙ୍କର ଉଁ ପର ଅବସ୍ ତାପରେ ଆଉ ସେତେବେଳେ
ସେପଟେ ସେଇ ଜୀହୁଦା ଦେଶରେ ହେରଦ ବୋଲି ଗୋଟେ ରାଜା ଥିଲେ। ଓ କିଏ କି? ଓ ରାଗି ଯାଇଥିଲେ ଯେ ମୁଁ ଥାଉ ଥାଉ ଆଉ ଜଣେ କିଏ ରାଜା। ଭଲ ବୋଲିଲ ତାଙ୍କୁ ତାଙ୍କୁ ତାଙ୍କୁ ରାଜା ବୋଲି ରାଜା ଜଣେ ରାଜା ଜନ୍ମ ହେବେ ବୋଲି ମଧ୍ୟ ଯେତେବେଳେ ଭବିଷ୍ୟବାଣୀ କରାହେଇଥିଲା ନା। ଏବଂ ସେହିତ ରାଜିକ ରାଜା ଜାଣିିିଲେ ଯେ ଆଉ ଜଣେ ଅ ରାଜା ଜନ୍ମ ହୋଇଛ। ସେ ରାଗିକିରି ଓ ଦି ବର୍ଷରୁ ତଳକୁ ଯେତେ ସାନ ଅସୁଆ ମାନେ ସବୁ ଅଛନ୍ତି ତାଙ୍କୁ ବଧ କରିବାକୁ ମଧ୍ୟ ଆଦେଶ ଦେଇଥିଲେ ସେଇ ଟାଇମରେ। କିନ୍ତୁ ଯେହେତୁ ରୋଗୁଥିଲେ ତାଙ୍କୁ ମାରା ମାରି ପାରୁ ନଥିଲେ ସିଏ। ଅଲଗା ଦେଶକୁ ପୁଣି ପଳେଇଥିଲେ ତାଙ୍କ ବାପା ମାଙ୍କ ସହିତ। ଏ ଏମିତି ସବୁ ଇତିହାସ ରହିଛି ହୁଁ।
ଆଜ୍ଞା ହୁଁ ହୁଁ। ନିହାତି ଭାବେ। ତ ଉଁ ଆପଣ ତ ମୁଖ୍ୟତଃ ଭାବେ ହଁ ମାନେ କେମିତି କଣ ଆରମ୍ଭ ହୋଇଥିଲା? ଏବଂ ଏ ଯେଉଁ ବଡ଼ଦିନ ଏ ବଡ ଦିନର ମହାତ୍ମ୍ୟ କଣ ରହୁଛି ସେଇ ଉପରେ ଆପଣ ବିସ୍ତୃତ ଭାବେ କହିଲେ। ମୁଁ କିଛିଟା ମଧ୍ୟ ଆଲୋକପାତ ତ କରିବାକୁ ଚାହିଁବି ଯେ ଅ ମାନେ କେମିତି କଣ ଆମେ ଘରୋଇ ସଜାସଜି କେମିତି କଣ କରୁ। ତା ଉପରେ ମୁଁ କିଛିଟା କହିବି ଯେ ଅ ଆପଣ ବି କହିଥିଲେ। ଯେ କ୍ରୀିସମାସ ଟ୍ରି ଯୋଉ ରହୁଛି ଘରର ମାନେ ସୁନ୍ଦର ଯୋଉ ଝାଉଁ ଗଛର ଆମର ବନା ହଉଛି। ଆଉ ଛୋଟ ଛୋଟ ଗଣ୍ଠି ସେଇ ଗୁଡାକରେ ବାନ୍ଧିକି ଏବଂ ତାରା ବିଷୟରେ ବି ଆପଣ କହିଥିଲେ। ତାରା ଏବଂ ବିଭିନ୍ନ ପ୍ରକାର ଲିଚୁ ଲାଇଟ୍ ଆଲୋକ ଖେଳନା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ସଜୋଉ ଘରକୁ। ତା ସହିତ ଆମ ଯୀଶୁ ଖ୍ରୀଷ୍ ଙ୍କର ଯୋଉଟା ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କର ଯୋଉଟା ଜନ୍ମସ୍ଥାନରେ ମାନେ ତାଙ୍କର ଜ ଜନ୍ମ ସ୍ଥାନ ଯୋଉଠି ହେଇଥିଲା ଯୋଉ ଗୋଶାଳାରେ ତାଙ୍କ ଜନ୍ମ ନେଇଥିଲେ। ଗୋଟେ ତ ତାର ମଧ୍ୟ ଗୋଟେ ଗୋଟେ ପ୍ରତିରୂପ ତିଆରି କରାଯାଏ। ଆ ଚର୍ଚ୍ଚର ବାହାରେ ଘର ବାହାରେ। ଗୋଟେ କୁଟୀର କରିକି ତିଆରି କରାଯାଏ। ଏବଂ ତାରାର ଗୋଟେ ସଂକେତ ମଧ୍ୟ ଆମେ ଅ ଘର ବାହାରେ ଘର ସାମ୍ନାରେ ଆଲୋକିତ କରିକି ଗୋଟେ ଲଗେଇ ଥାଉ। ଯାହା ଅ ଯାହାକି ମାନେ ଆପଣ ଯୋଉ କହିଲେ ଯେ ସେଇ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମୟରେ ଆକାଶରେ ସେ ଯୋଉ ବିଶେଷ ତାରା ତାକୁ ସିଏ ଦର୍ଶାଏ। ତା ସହିତ ଉପହାର ଏବଂ ସାନ୍ତା କ୍ଲଜର ମଧ୍ୟ ବହୁତ ସାରା ଆଗମନ ବିଷୟରେ ଅ ଅଛି ଯେ ଲାଲ ପୋଷାକ ଏବଂ ଧଳା ଦାଢି ରଖିକି ଶାନ୍ତି ତା କ୍ଲୋଜ ପିଲାମାନଙ୍କୁ ଚକୋଲେଟ୍ ଆଉ ଉପହାର ବାଣ୍ଟି ସେମାନଙ୍କ ମନରେ ଖୁସି ଭରି ଦିଏ। ଆଉ
ହୁଁ।
ଉଁ ଆଉ କଣ ଯେମିତି ଉପହାରରୁ ମଧ୍ୟ ଆଦାନ ପ୍ରଦାନ ଅ ହୋଇଥାଏ। ତା ସହିତ ଖାଦ୍ୟ ପେୟର ମଧ୍ୟ ଆଦାନ ପ୍ରଦାନ ହୋଇ ଥା ଯେମିତିକ କେକ୍ କଟାଯିବା ଗୋଟେ ଅ
ହୁଁ ହୁଁ।
ମୁଖ୍ୟ ଗୋଟେ ସେଲିବ୍ରେସନ ର ଉ ର ଅ ଆ ଇ ହଁ। ରୁହେ ଯେ ଖ୍ରୀଷ୍ଟମାସ ସେଲିବେସନ ର ମୁଖ୍ୟ ଆକର୍ଷଣ ଗୋଟେ କେକ୍ କାଟିବା ରହୁଛି ବିଭିନ୍ନ ପ୍ରକାର ପ୍ଲମ କେକ୍ କିମ୍ବା ଫଳରେ ବନା ହେଇଥିବା କେକ୍ ପ୍ରସ୍ତୁତ କରାଯାଏ। ଉଁ ଏବଂ ପରିଶେଷରେ ଗୋଟେ ସ୍ଵାଦିଷ୍ଟ ଭୋଜିର ମଧ୍ୟ ଆୟୋଜନ କରାଯାଏ ଯେହେତୁ ଅ ପ୍ରଭୁ ଯୀଶୁଖେଷ୍ଟେ ଧରା ଅବତାରଣ କରିଥିଲେ ସେଇଦିନ। ତ ବିଭିନ୍ନ ପ୍ରକାର ପିଠା ଏବଂନ୍ୟ ଅନ୍ୟାନ୍ୟ ପ୍ରକାର ପାରମ୍ପରିକ ଖାଦ୍ୟ ମଧ୍ୟ ତିଆରି ହୁଏ। ଯୋଉ ଦ୍ଵାରା କି ଆମେ ଦେଖୁଛୁ ଯେ ବଡ଼ଦିନକୁ କେବଳ ଆଜିକାଲି ଆଉ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକମାନଙ୍କ ମ ଭିତରେ ହେଇକି ନାହିଁ ଏଇଟା ସମ୍ପୂର୍ଣ୍ଣ ଅ ମାନେ ପୁରା ପୃଥିବୀ ସାରା ମଧ୍ୟ ଏଇଟା ସବୁ ଧର୍ମର ସମସ୍ତେ ଟିକେ ମିଶିକି ଏଇଟାକୁ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବା ପାରମ୍ପରିକ ଗୀତ ଗାଇବା ସେ ପାରମ୍ପରିକ ଅ ବାଦ୍ୟ ନ ବାଦ୍ୟ ଯନ୍ତ୍ର କିମ୍ବା ଯଉ ଧ୍ୱନି ରହୁଛି ତାକୁ ମିଶିକି ସବୁ ପ ମାନେ ଆମେ ଆକୁ ଭାଇଚାରା ଏବଂ ସଂସ୍କୃତି ରୂପରେ ଏଇଟାକୁ ଗୋଟେ ଦେଖୁ ତା ସହିତ ଆମେ
ହଁ।
କିଛିଟା ଆ ଯେମିତିକି ସାମାଜିକ ସେବା କିମ୍ବା ବାର୍ତ୍ତା ମଧ୍ୟ ଦେଇପାରିବା ଯେ ଯୋଉ ଭଲ ଭଲ କଥା ଗୁଡା ତାଙ୍କେ କହିଥିଲେ। ଯେ କେଉଭଳି ଭାବେ ଆମେ ପ୍ରେମକୁ ହ ସ ସବୁଆଡ଼େ ବିସ୍ତାର ଭାବେ ବିସ୍ତାର କରିବା ଏବଂ। ଘୃଣା କ୍ରୋ କ୍ରୋଧ ଏଗୁଡ଼ାକୁ କେମିତି ତ୍ୟାଗ କରିବା ଏଇ ଏଇ ସବୁ ଦାନ ସେବା ଆଉ ଶାନ୍ତି ପ୍ରେମର ବାର୍ତା ମଧ୍ୟ ଆମେ ଯୋଉ ପ୍ରଭୁ ଯୀଶୁକୃଷ୍ଣ ଦେ ଥିଲେ ସେଇଟାକୁ ନେଇକି ମଧ୍ୟ ଆମେ ବିଭିନ୍ନ ପ୍ରକାର କାମ କରୁ।
ହଁ ଆପଣ ଯଦି କହିଲେ। ଯେ ବର୍ତ୍ତମାନ ସମୟରେ କେକ୍ କାଟିବା ଭର ପୋସା ପିଧିବା। କିଛି ବି ପାରମ୍ପରିକ ରୀତିନୀତି ଅନୁସାରେ ଚାଲେ ତା ଛଡ଼ା ଓ ହଉଚି। ଓ ପ୍ରେମ ଆଉ କ୍ଷମାର ବାର୍ତ୍ତା ମଧ୍ୟ ପ୍ରଚାର କରାଯାଏ ଓ ବିଭିନ୍ନ ଜାଗାରେ। ସେବା ପାଇଁ ମଧ୍ୟ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅ କମ୍ବ ଳ ବଣ୍ଟାାଯାଏ ଗରିବ ଲୋକ ଏମାନଙ୍କ ମଧ୍ୟରେ। କି ଅନାଥ ଆଶାରମରେ ଯାଇକରି ଫଳ କବଳ ସବୁ ଯେହେତୁ ସେଇଟା ଆଉ ଡିସେମ୍ବର ମାସରେ ମୁ ଶୀତ ଅଧିକ ଥାଏ। ଏସମୟରେ କମ୍ବ ଳ ମଧ୍ୟ ବହୁତ ଲୋକ କମ୍ବ ଳ ବାଣ୍ଟନ୍ତି ତାପରେ ଫଳ ମଧ୍ୟ ବଣ୍ଟା ହୁଏ। ଆଉ ଜୋଉ ସବୁ ସଂଙ୍କେତ ସାଙ୍କେତିକ ଚିହ୍ନ ସବୁ ମଧ୍ୟ ଘରମାନଙ୍କରେ ଶଜାଯାଏ ଯେମିତି ସେଇ ଟାଇମ ଯିଶୁ ଜନ୍ମ ହବା ସମୟରେ ଆକାଶରେ ତାରା ଦେଖାାଯାଇଥିଲା। ହ ସେ ତାରାର ସାଙ୍କେତିକ ସି ନ ସ୍ୱରୂପ। ଘରମାନମାନଙ୍କ ପାଈଁ ହୁଁ ହୁଁ। ପ୍ରତୀକ ହିସାବରେ ପ୍ରତି ଘର ସାମ୍ନାରେ ତାରା ସଜା ହୁଏ। ପୁଣି ଯେମିତି ପାଇନ ଗଛ ଶୀତ ଦିନ ଶୀତ ଅଞ୍ଚଳର ଗୋ ପାଇନ ଗଛ। ଅ ଥାଏ ତେଣୁ ସବୁ। ଘର ମାନଙ୍କରେ ପାଇନ ଗଛ ମଧ୍ୟ ସଜାନ୍ତି। ଓ ଉ ପାଇନ ସେଠି ବିଭିନ୍ନ ପ୍ରକାର ରଙ୍ଗର ବିଭିନ୍ନ ପ୍ରକାର ସାଜସଜା କରାଯାଏ ଓ ବହୁତ ଆଡ଼ମ୍ବରରେ ପାଳନ ଓ ପ୍ରତିବର୍ଷ ଡିସେମ୍ବର ମାସ ପଚିଶ ତାରିଖରେ ବଡଦିନରେ ସମସ୍ତେ ପାଳନ କରନ୍ତି ଓ ପ୍ରାୟ ପୃଥିବୀର ସବୁ ଜାଗାରେ ବହୁତ ଖୁଶିରେ ପର୍ବ ପାଳନ କରିଥାନ୍ତି।
ମୁଁ ମଧ୍ୟ ଦେଖିଛି ଯେ ନା ଅ ପାରମ୍ପରିକ ଗୀତ ବାଜାକୁ କେରୋଲ ବି କୁହନ୍ତି ଲୋକମାନେ ଦଳ ଦୋଳ ହୋଇକି ବୁଲିକି ଘର ଘର ବୁଲିକି କ୍ରୀଷ୍ଟମାସ କେରଲ ବା ଭଜନ ଯେଉଁଟା ପ୍ରଭୁଙ୍କର ରହିଛି ସେଇଟାକୁ ମଧ୍ୟ ଗାନ କରନ୍ତି। ଆଉ।
ଓ।
ସମ୍ପର୍କୀୟ ଏବଂ ବନ୍ଧୁ ମାନେ ମଧ୍ୟ ପରସ୍ପର ଘରକୁ ଯାଇକି ଶୁଭେଚ୍ଛା ଏବଂ ଆଶୀର୍ବାଦ ମଧ୍ୟ ଜଣାନ୍ତି।
ଓଏଇ ଯେ କ୍ୟା୍ରୋଲ ଅ ପସନ୍ଦ ଆ ଜଉଟା ହୁଏ ସଏଟା ପାଖାପାଖି ମାସେ ପୂର୍ବରୁ ବହୁତ ଜାଗାରେ ଷ୍ଟାର୍ଟ ହେଇଯାଏ। ଡିସେମ୍ବର ପଚିଶ ମାନେ ଡିସେମ୍ବର ଏକ ତାରିଖରୁ କଉଠି କଉଠି ସେପ୍ଟେମ୍ବର ନଭେମ୍ବର ମାସରୁ ମଧ୍ୟ ଷ୍ଟାର୍ଟ ହେଇଯାଏ। ତୋ ଘରେ ଘରେ ବୁଲିକି ଗୀତ ଗାଇବା।
୍ରି ମଧ୍ୟ ଯୋଉଟାକୁ ପ୍ରି
କଣ କହିଲେ?
କନ୍ତି। ପୂର୍ବ ଖ୍ରୀଷ୍ଟମାସ୍ ବି ବଡ଼ଦିନ ବି ଗୋଟେ ପାଳନ କରନ୍ତି ହଁ ଆଜ୍ଞା ଆଜ୍ଞା।
ହଁ ସେଇଟା ସେଇ ବଡଦିନ ଉତ୍ସବର ଗୋଟେ କିଛି ଅଂଶ ଯୋଉଟା ଡିସେମ୍ବର ପଚିଶ ପୂର୍ବରୁ ବିଭିନ୍ନ ଜାଗାରେ ଉତ୍ସବ ପାଳନ କରାଯଏ।
ଆଜ୍ଞା ହୁଁ ହ ଠିକ୍ ଅଛି ଆଜ୍ଞା।
ଯାହଉ ଆମେ ବହୁତ କଥା ହେଲା ଖେଳି
ଆଜ୍ଞା। ଆଜ୍ଞା।
ଆଚ୍ଛା ଧନ୍ୟବାଦ।